ହ୍ୟାଲୋ ହଁ।
ହଁ ମ୍ୟାଡାମ୍ କଣ କରୁଛନ୍ତି।
କାଇଁ ଏଇ ଯୋଉ ଗଛରେ ପାଣି ଦଉଥିଲି ତ, ଗଛ ଆକ୍ଚୁଲି ବାରିରେ ଲଗେଇଛି ତ ମୁଁ। କଣ କହିଲେ ଆମର ସବୁ ପନି, ପରିବା ଗଛ ଲଗେଇଛୁ ଆକ୍ଚୁଲି ମତେ ଭଲ ଲାଗେ ତ ଗଛ ଲଗେଇବା ପାଇଁ। ହଁ ହଁ ମାନେ ସବୁ ଚାଷ ପନି, ପରିବା ସବୁ ଗଛ ବିଲାତି ଗଛ, ବାଇଗଣ ଗଛ, ଶାଗ ଗଛ, ଫୁଲ ଗଛ, ଭେଣ୍ଡି ଗଛ। ଏଇ ସବୁ ଗଛ ଲଙ୍କା ଗଛ ମ୍ୟାମ ସବୁ ଲଗେଇଛୁ।
ତାକୁ କେମିତି କଣ ସବୁ ଲଗଉଛନ୍ତି।
ମାନେ ଆମର ବାଡିରେ ଲଗେଇବା ମାନେ, ସବୁ ପରିବା ଲଗା ହେଇଛି। ହଁ ତାକୁ ହାଣିକି କୋଡି ଜାଙ୍କେ ହାଣିକି ତାକୁ ଯୋଉ, ମଞ୍ଜି ହଉ ଯାହାର ମଞ୍ଜି ଥିବ ମଞ୍ଜି ରଖୁ ତାପରେ ଯାହାର ଗଛ। ଛ ମାନେ ଚେର କୁ ଛୋଟ ଛୋଟ ଗଛରେ ତାକୁ ଲଗାଉ। ପରେ ଆକ୍ଚୁଲି ଆମର ଗାଈ ବି ଅଛନ୍ତି ଗାଈର ଯୋଉ ଗୋବ, ଗୋବର ଗୋବର ଯୋଉ ଖତ ହୁଏ ସେ ଖତ। ମାନେ ବିିଚ୍ଛା ହୁଏ ଡେଲି ଏ ବି ମାନେ। ପକଉ ତାପରେ ସବୁବେଳେ ପାଣି ଦଉ ଭଲ ପରିବା ସେଇ ପରିବା ଖାଇଲେ। ତ ତାର ସ୍ଵାଦ ଅଲଗା ହୁଏ।
ପୁରା ଦେଶୀ ନା ସାର ଫାର କିଛି ନଥାଏ ତା ଦେହରେ।
ନା ତାର ସାର ଫାର କିଛି ନଥାଏ ତାପରେ ଆମର ସେଇ ପରିବା ବି ଆମର ମାର୍କେଟରେ ବିକା ହୁଏ। ତାପରେ ଆମର ସେ ଯେ ଆମର ଚୁଲି ରେ ହିଁ ରୋଷେଇ ହୁଏ ସହରରେ କଣ ସବୁ ଗ୍ୟାସ ରେ ରୋଷେଇ କରୁଛନ୍ତି କିନ୍ତୁ ଆମର ଚୁଲିରେ ଗୋବର ଦ୍ଵାରା ଯୋଉ ଘଷି ସେ ଘଷି ଆମର ଶୁଖେଇକି ସେ ଘଷିରେ ଆମ ଚୁଲରେ ରୋଷେଇ କରାଯାଏ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।